ଶୁଭ ସକାଳ। ଆପଣ କଣ କରୁଛନ୍ତି?
ଫୋନ୍ କରିବା ଏଇ ସକାଳୁ ଟିକି କାମ ସାରିକି ଆସିକି ବସିଛୁ ଆଉ। ଆପଣ କଣ କରଛନ୍ତି?
ହେ ମୁଁ ବି କାମ ସାରିଛି ଟିକେ ଜଳିଖିଆ ଖାଇକି ବସି ଛି ଆଉ ଆମ ବଡ ଯା ସିଲେଇ କରୁଛନ୍ତି ବସି ଦେଖୁଛି ଆଉ।
ଅ ହ। ଆଉ। ହ ଆଜି ଏଇ ଆମର ଟିକେ ଆମ ସେ ନାହାନ୍ତି, ଆଜ୍ଞା। ଏଇ ନଣନ୍ଦ୍ ଜଣେ ହେବେ ତାଙ୍କର ଆଜି ବାହାଘର ତ।
ଆଛା।
ଆଉ ସେଆକୁ ଆଜି ଟିକେ ଜ ବେଳା ବେଳି ସବୁ କାମ ସାରିକି ସିଏ ନଣନ୍ଦ ବାହାଘରକୁ ଯିବାର ଅଛି।
ହଁ।
ଆଉ
ଯା ହଉ ଆଜି ଆପଣଙ୍କ ନଣନ୍ଦ ବାହାଘର ଆଜି ଭୋଜି ହବ। ହଁ ସବୁ ବେଶୀ ଖାଇବେନି।
ଆଜିକାଲି ତ ସବୁ ଯୋଉ ଦେଖୁଚ ଝିଅ ଛୁଆ ମାନେ ତାଙ୍କର ଝିଅ କଣ ପୁଅ କଣ ବାହାଘର ହେଲେ ସେ କଣ ହଳଦୀ ମଳଦୀ କରୁଛନ୍ତି।
ହଁ ଏବେ ଏଇଟା ତ ଗୋଟେ ଫ୍ୟାସନ ହେଇଗଲାଣି କିନ୍ତୁ ଏଇଟା ଆମ କୁହନ୍ତିନି ଓଡିଆ ଇଏରେ ନାହିଁ। କିନ୍ତୁ ଏବେ ଏଇଟା ଗୋଟେ ଫ୍ୟାସନ ସହ ତାକୁ ମାନେ ଇଏ ଜଡି-ଜଡିତ କରିଦେଲେଣି ଗୋଟେ ଅ ଅତ୍ୟାଧୁନିକ, କିନ୍ତୁ ଏଇଟା କଣ ଆମର ହଉଥିଲା ଆମର ଯେତେବେଳେ ବର ଆସିବା ପୂର୍ବରୁ ତାଙ୍କୁ ଏନ୍ତି ହଳଦୀ ଲଗେଇ ସେ ବାଡୁଆ ପାଣି ରେ ଯୋଉ ସାତ ଘରୁ ପାଣି ଆସିଥାଏ ସେଇଥିରେ ଗାଧଉଥିଲେ। କିନ୍ତୁ ଏବେ କଣ ହଳଦୀ ଲଗଉଛନ୍ତି, ସେ ମେହେନ୍ଦୀ ଲଗଉ ଏଇଟା ଗୋଟେ ଆମର ମାନେ ଦେଖା ଶିକ୍ଷା ଆଉ ଦେଖିକିନି ଯାହାକୁ କୁହନ୍ତି କରନ୍ତି ସେଇଟା ହଉଛନ୍ତି ହଉଛି ସେଇଆା।
ହଁ।
ଯୋଉଟା କି ଆମ ବେଳେ ହେଇନି, କେବେ ଆପଣଙ୍କ ବାହାଘର ହେଇଥିବ କି ନାଇଁ ମୁଁ ଜାଣି କିନ୍ତୁ ମୋ ବାହାଘର ତ ମାନେ ଆଠ ବର୍ଷ ତଳେ ଏହା ନଥିଲା।
ହ। ମୁଁ ଆପଣଙ୍କର ତ ଆଠ ବର୍ଷ ମୁଁ ମୋର ପା ହେଲାଣି ଏଗାର ବର୍ଷ। ଆ ହା।
ହା ହା ହା ତାହେଲେ କୁହନ୍ତୁ ମୋର ବାହାଘରେ ଏମିତି ସବୁ କିଛି ହେଇନି। ଆଉ ମୋର ତ ମାନେ ଯେମିତି କୁହନ୍ତି ସାଧା ସିଧା, ଯେମତି ଆମର ଯେତିକି ରିତିରିବାଜ୍ ଆମର ଓଡିଆରେ ଯାହା ଥିଲା ଆମର ସେତିକିରେ ହିଁ ବାହାଘର ହେଇଛି।
ଏବେ ସବୁ ଯୋଉ ହଁ ଆସ ଆମର ଟେଲିଭିଜନ ରୁ ସବୁ ଯଉ ଦେଖଉଛନ୍ତି। ଯାହା ଦେଖୁଛନ୍ତି ସେଇଆ, ସେଇ ହିସାବରେ ଚାଲି ଛନ୍ତି।
ଆମ ବାହାରେ ଯୋଉ ଜିନିଷ ଟାକୁ ମାନେ ବାହାର ଜିନିଷ ଟାକୁ ଆମ ଓଡି ଶା ଲୋକ ମାନେ ଶୀଘ୍ର ହେଇ ଆପଣେଇ ନେଉଛନ୍ତି। କିନ୍ତୁ ଆମର ଓଡିଶାରେ ଯୋଉ ଜିନିଷ ଟା, ଆଜ୍ଞା।
ହଁ ବେ ବାହାଘର କଥା ଶୁଣିଲେ କାନ୍ଦି କାନ୍ଦି ଦୁନ ଯାଉଥିଲା। ହେଇ ଚିନ୍ତାରେ ଇଏଥିଲା। ଏବେ, ଏବେ ସବୁ ତ ବାହାଘର ହେଲେ ଗୋଟେ ଖୁସି ଆନନ୍ଦ ଆଉ, କେମିତି ଯିବା ଘର ହବ, କେମିତି ସେ ହଳଦୀ ହବ, ସେ ଏସା ହବ, ତେସା ହବ। ଆଉ କେମିତି ସାଙ୍ଗ ହେଇକି, ଏବେ ସବୁ ପୁଅ ଝିଅ କଣ ଆଗୁଆ
ହଁ କଥା ହେଇଯାଉଛନ୍ତି, ଦେଖୁଚନ୍ତି ବୁଲିବାକୁ ବି ଯାଉଛନ୍ତି, କିଣା କିିଣି ବି ସାଙ୍ଗ ହେଇ କରୁଛନ୍ତି, ଯୋଉଟା କି ଆ ତୁମର ହେଇନି
ଦେଖି ନାହାନ୍ତି, ଖାଲି ଯା ସେ ଫଟୋ ଟିକେ ଦେଖେଇବେ ସେତିକି।
ବାସ, ବାସ, ଯାହା କହିଲେ ଠିକ କଥା, ସେଇଟା ହିଁ, ଆଉ ଏଣେ ତ ପୁରା, ସବୁ ପୁରା ହଉଚି।
ତେଣୁ କରି ସେ ପୁଅ ଭଲ ହେଇଥାଉ କି ଖରାପ ହେଇଥାଉ
ହଉଛି, ଘର ଲୋକ ତ ଯାହା ଠିକ କଲେ, ସେଇଟା ମୁଣ୍ଡପାତି ଆପଣ ଗ୍ରହଣ ଯୋଗ୍ୟ ଆଉ
ଯୋଉ ହଁ ବା, ଘର ଲୋକ କହିବେ ଯଦି ଏଇଟା ହବ, ସଇଲା, ତ ହଁ କଇପାରିବନି, ନାଇଁ କଇପାରିବୁନି, ନା କିଛି କଇ ପାରିବୁନି, ସେତେବେଳେ।
ତେଣିକି ପୁଅ ଯେମିତି ବି ହୋଇଥାଉ, ଯେହେତୁ ବାପା, ମା ଠିକ କରିଛନ୍ତି ଆପଣଙ୍କୁ ମୁଣ୍ଡପାତି ସହିବାକୁ ମାନେ ପଡିବ ସେଇଟା, ସହମତି ଦେବେ। କିନ୍ତୁ ଏବେ ତ, ଭଉଣୀ ମାନେ ଯାଉ ହେଉ ତାଙ୍କ ପସନ୍ଦ ରେ ଇଏ କରୁଛନ୍ତି। ବାପା ମାଙ୍କ ମୁହଁରେ କହିପାରୁଛନ୍ତି କି ନାଇଁ, ଆମର ପସନ୍ଦ ନୁହଁ। କିନ୍ତୁ ସେଇଟା ଆଗେ ଏମିତି ହଉ ନଥିଲା, ଏବେ ହଉଛି। କିଛି ମାତ୍ରା ବି ଭଲ କିନ୍ତୁ ଆମ ଓଡିଆର ରିତି ନିତିକିବି, ବହୁତ ମାନେ କଣ କହନ୍ତିନି ପଛରେ ପକେଇକିନି, ବାହାର ମାନେ ଆପଣ ହଉଛନ୍ତି, ଯୋଉଟା କି ଭଲ ଲାଗୁନି। ଅତି ଆଧୁନିକଟା ହବା ବି ଭଲ ନୁହଁ, କିଛି ଓଡିଶାର ସଂସ୍କୃତି ରିତି ବି ରହିବା ଦର ଯୋଉଟା କି ଆଉ ଆଗ ପରି ନାହିଁ।
ଆଉ କଣ ମାନୁଛନ୍ତି? ଯେତିକି ଯେମିତି କରୁଛନ୍ତି। ସବୁ ଓଡିଆକୁ ଇଏ କରିଦଉଛନ୍ତି, ସେମିତି, କୋଉ ବେଶୀ ଦିନି ହି ସମ୍ପର୍କ ତାଙ୍କର ରହୁଛି? ଦିନେ ମାନେ ଆଁ ବର୍ଷେ ଛଅ ମାସ ରହିଲା ବେଳକୁ ବହୁତ, ବହୁତ ଦେଖୁନାହାନ୍ତି, ସବୁ କେତେ ପେପର ଫେପର ପେପରରେ ବାହାରିଚି। କେତେ କିଏ ଛାଡିକି ପଳଉଛି, କେତେ ଇଏ ହଉଛି।
ହଁ ସେ ସବୁ ଆସୁଛି, ମାନେ ନ୍ୟୁଜ ଦେଖନ୍ତି, ପେପର ଦେଖନ୍ତୁ, ଏବେ ଯୋଉଠି ତ ଆପଣ ଦେ ଦେଖିବେ ଖାଲି ସେଇ କଳହ, କୋଉଠି କାହାର ଛାଡ ପତ୍ର ହେଲାଣି କିଏ କାହାକୁ ମାରିଦେଲାଣି, କେହି କାହାକୁ ଆଉ ହୁଏନାହାନ୍ତି, ନା କୋଉ ପୁରୁଷ ଭଲ ଅଛନ୍ତି ନା, ମହିଳା ଭଲ ଅଛନ୍ତି, କାହାକୁ ଆମେ ଭଲ କହିପାରିବାନି ଏଠି। ଆଉ କଣ କରିବା? ଯୋଉଠି କି ବୁଝା ମଣା ଇଏ
ଦିନ ଆମ ପରମ୍ପରା, ସଂସ୍କୃତିକୁ ମାରୁଛନ୍ତି ସେମିତି ସବୁ ଇଏ ହଉଛି ଆଉ।
ଦେଖନ୍ତୁ, ଯେତିକି ଆମର ପୁରାତନ ଲୋକ ଅଛନ୍ତି କିମ୍ବା ଆମେ ଶାଶୁଙ୍କ ଅମଳକୁ ପଳେଇବା। ତାଙ୍କ ସେତେବେଳ ସମୟରେ କିଏ କହିପାରିବନି ଯେ, ଛାଡ ପତ୍ର କଣ ଗୋଟେ ଜିନିଷ ସେ ଜାଣୁ ନଥିଲେ।
ନାଇଁ ମ
କିନ୍ତୁ ଏବେ ତ ବାହାଘର ମାସେ, ଦି ମାସ ଭିତରେ କହୁଛନ୍ତି ଆମକୁ ଛାଡ ପତ୍ର ଦରକାର, କେତେବେଳେ ପୁଅ କହୁଛି ମୋତେ ଦରକାର ତ, କେତେବେଳେ ଝିଅ କହୁଛି ମତେ ଦରକାର। ଆଉ ଏବେ କଣ ନା, ଆଗ କାଳରେ ଶାଶୁ ଶାଶୁ ଘରେ ଗୋଟେ ଝିଅଟେ ଯେମିତି ମାନେ ପାଞ୍ଚ ପଦ କହିଲେ ସହିକିନି ହେଲେ ରହିଯାଉଥିଲା ବାପା, ମାଙ୍କୁ ବି କହିବି ପାରୁନଥିଲା କହିଲେ ବାପା, ମା କହୁଥିଲେ ମା ତୋ ଭାଗ୍ୟକୁ ଆଦରିକି ରହ ସେଇଟା କିନ୍ତୁ ଏବେ ବି ସେଇଟା ହଉନି। କିଛି ମାତ୍ରାରେରେ ଫିର୍ ବି ଦେଖୁଛନ୍ତି ତ କେମିତି ହଉଛି ଆଉ କଣ ଆଉ କହିବି ଆପଣ ତ ସବୁ ଜାଣୁଛନ୍ତି। କଣ କରିବା ଦିନକୁ ଦିନ ଅ ଏତେ ଆଧୁନିକ ହେଇ ହେଇକି ଯାଉଛି ଆଉ କଣ କରିବା?
ଆଗ କାଳେ ସିନା ଝିଅ ମାନଙ୍କୁ ପାଠ ପାଠ ସାଠ ପଢଉ ନଥିଲେ ବାପ ମା ମାନେ ଅତି ବେଶୀରେ ଯଦି ତୃତୀୟ ଚତୁର୍ଥ ପର୍ଯ୍ୟନ୍ତ ଯାଉଥିଲେ ବହୁତ ବଡ଼ କଥା।
ହଁ ବୁଝିବ ନା ସେତେବେଳେ ଅଳ୍ପ ଶିକ୍ଷିତ ଥିଲେ କିନ୍ତୁ ଏସବୁ ଜିନିଷ ଟା ହଉନଥିଲା ଏବେ ଅଧିକ ଶିକ୍ଷିତ କିନ୍ତୁ ଅଶିକ୍ଷିତ ମୂର୍ଖଙ୍କ ଭଳି କାମ କରୁଛନ୍ତି। କିନ୍ତୁ ମୂ ଶିକ୍ଷିତଙ୍କ ଭଳି କାମ କଲେଣି କିନ୍ତୁ ସ ଅତି ଶିକ୍ଷିତ ମାନେ ଯୋଉ ମାନେ ସେ ମୂର୍ଖଙ୍କ ପରି ଆଚରଣ କରୁଛନ୍ତି। ତ କଣ କହାଯିବ କୁହନ୍ତୁ?
ଆଉ ଆଜିକାଲି ତ ଝିଅମାନୋନ କଣ ଉଡ଼ାଜାହାଜରେ ଉଡ଼ିଲେଣି।
ହଁ
ଉଁ ଯୋଉ କୋଉଠି କୋଉଠି ଝିଅ ଛୁଆ ସବୁ ପହଞ୍ଚିଲେ ଆଗ ଭଳିଆ ଆଉ କଣ ଅଛି? ସେ ଘର କଣରେ ପଡି ରହୁଥିଲେ। କି ମାରି ଦଉଥିଲେ କି ଇଏ ଆଉ ସେମିତି ନା ତ ନାହିଁ।
ନାଁ ଏ କ ବହୁତ ଆଗରେ ଏବେ ରହିଲେଣି।
ଆଉ ଆପଣଙ୍କ ଏଡେ ଯୋଉ ସବୁ ଆଉ ସ୍ତ୍ରୀ ଲୋକମାନୋନେ ଯୋଉ ସଙ୍ଗ ଫଙ୍ଗ କରୁଛନ୍ତି ଆପଣ କରୁଛନ୍ତି?
ହଁ ଆମର ମିଶନ ଶକ୍ତି ଅଛି ଏଠି ଆମର ଘର ପାଖରେ ଅଛି। ମୁଁ ନିଜେ ସଵୟଂ ସହାୟତା ଗୋଷ୍ଠୀରେ ଜଣେ ଅଛି ମେମ୍ବର ଅଛି।
କଣ ସବୁ ଆପଣଙ୍କର ବ୍ୟବସାୟ କରନ୍ତି ନା ଖାଲି ଏମିତି ଯୋଉ ପଇସା
ନାଇଁ ନାଇଁ ଆମର ଲୋନ ଆଣିକିନି ଆମ ଯୋଉ ଅଛି ଆମର ସୁଭଦ୍ରା ଆମ ଗ୍ରୁପ ଅଛି ଆମର କାଠ କାମ କରୁଛୁ। ଏଇ ଯୋଉ ତିଆରି ହଉନି କି ଖଟ ହେରିକା ଖଟ ଏଇ ଯୋଉ ଫର୍ଣିିଚର ଜିନିଷ ଆମ ଲୋନ ଆଣିକି ସେଥିରେ ଲଗେଇଛୁ। ଆଉ ଯୋଉ ଇଏ କହିଲ କଣ କହିଲେ ଯୋଉ ଗୁଆ କଟା ହଉଛି ଗୁଆ ଯୋଉ ବେପାରୀଇ କରୁଛନ୍ତି ସେ ଏଥିରୁ ଗୁଆ ବେପାର ବି କରଛୁ। ଆଉ ଆମ ଗାଁରେ ବହୁତ ଦଳ ମଧ୍ୟ ରହିଛନ୍ତି ଯୋଉ ସଂଘ ମାନେ ଏ ସବୁ କିଛି କିଛି ମାନେ ବଣିଜ ଧୂପ କାମ କରୁଛନ୍ତି। ଆଉ ପ୍ଲସ ଆଉ କଣ କରୁଛନ୍ତି କହିଲେ ଧୂପ ସହ ବଳିତା ଫଳିତା କରୁଛନ୍ତି। ଆଉ ଏଇ ଯୋଉ ବରା ତରକାରୀ ଇଟଲି ତାକୁ କରିକି ଯୋଉମାନେ ଇଏ କରୁଛନ୍ତି ଉପ କରୁଛନ୍ତି ଆମ ଗାଁ ରେ ବହୁତ ସ୍ଵୟଂ ସହାୟତା ଗୋଷ୍ଠୀ ମାନେ ବହୁତ କାମ କରୁଛନ୍ତି। ଆଉ ଆମକୁ ବହୁତ ସୁବିଧା ବି ବହୁତ ଭଲ ମିଳୁଛି। ଆଜ୍ଞା
ଏ ସଉ କିଏ ପାମ୍ପଡ, କିଏ ଛତୁଆ
ଆମର ଏଠି ଛତୁଶ ଆଉ ଗୋଟେ ଦଳ ଅଛନ୍ତି ଆମର ସେ ସାଇବାବା ଗ୍ରୁପ ସେ ଛତୁ ଚାଷ କରୁଛନ୍ତି। ହ ବହୁତ ବହୁତ ତୁ କରୁଚନ୍ତି ଆଉ ବି ଗୋଟେ ଦଳ ଆଉ ଗୋଟେ ଗ୍ରୁପ ଅଛନ୍ତି ସେ ଯୋଉ ଗୁଣ୍ଡି କଁ ଖାଉନାହାନ୍ତି ସେ ଗୁଣ୍ଡି ବି ଧଣିଆ ଗୁଣ୍ଡି କଁ କରୁ ଚନ୍ତି ସିଏ ସେଟାକୁ କରୁଚନ୍ତି। ଏମିତି ବୋହୁତ ଆମ ଗାଁ ରେ ପ୍ରାଏ ସବୁ ସଂଘ ମାନେ କୁହନ୍ତିନି ସବୁ ସଂଘ ମାନେ ଚାଲ କରୁଚନ୍ତି। ଲୋନ ରେ ଯୋଉ ଆଣିକିନି ଏଇ ଆଣୁଛନ୍ତି ପଇସା ଅଙ୍ଗରୁ ଆଣିକି କରିଚନ୍ତି ଆମେ ବି ଏଇ କାଠ କାମରେ ଲଗେଇଚୁ।
ହଁ ହଁ। ଯାହା ହଉ ନିଜେ ନିଜେ ସାଵଲମ୍ବୀ କିଛି ହୋଉଚନ୍ତି ସେଇଟା ହିଁ ବଡ କ ଥା ଏତେ ଘର କାମ କରିକି ଆଉ ଆମର ବି ସେମିତି କରୁ ଚନ୍ତି ଏଇଠି ସବୁ ପାମ୍ପଡ ଫାମ୍ପଡ ତିଆରି କରୁଛନ୍ତି ବଡି ଆଉ ଉଁ ଯୋଉ ବଳିତା ଧୂପ। ଉଁ ଏଇ ଆଉ ଯୋଉ ଘର ପୋଛନ୍ତି ଯୋଉରା। ହେରା କଣ ଫିଲାଇନ୍ ସେଇରାକ କରୁଚନ୍ତି।
ହାତ ଧୋଇବା ପାଇଁ ଉଁ ଯେଉଁ ଆସୁଛି ଗୋଟେ ଆମର
ତରଳ ସାବୁନ ଟା ଆସୁଚି ସେଇଡ଼ାକୁ କରୁଚନ୍ତି ଆଉ।
ହଁ। ସେଇ ସବୁ କରୁଚନ୍ତି ଯେତେ ଏଇ କରୁଚନ୍ତି କଁ ଅଁ ମା ଯୋଉ ଖଲି ପତର ସେଇରାକୁ ବି କରୁଚନ୍ତି।
ହଁ ଆପଣ ଖଲି ପତ୍ର କରୁଚନ୍ତି ଆମର ଏଇ ଯୋଉ ପେପର ର ଆସୁନି କି କାଗଜ ର ଯୋଉ ପ୍ଲେଟେ। ସେଇ ମେସିନ୍ ଆଣିକିନି ଆମର ପକେଇଚୁ ସେଇଟା ଗୋଟେ କରୁଚୁ। ସିଏ ଆଉ ଗୋଟେ ଦଳ କରୁଚନ୍ତି ଆଉ ଆମର କି ଯୋଉ ସାଙ୍ଗ ହେଇ ଗୋଟେ ଜାଗାରେ ବସି ମିଟିଙ୍ଗି ଯୋଉ ଆମର କୁହନ୍ତି ଆମର କ କଥାବାର୍ତ୍ତା ହୋଉଚି ସଭା ହୋଉଚି ସେଇଥିରେ କିଏ କଁ କରିବ ମାନେ ଆମେ ଆମେ ଗୋଟେ ଦଳ ଆଉ ଗୋଟେ ଦଳକୁ ଟିକେ ସାହାଯ୍ୟ କଲୁ ସିଏ ଆମକୁ ସାହାଯ୍ୟ କଲେ ଏମିତି କରିକିନି ଆମର ଗାଁ ରେ ଏଁ ଦଶ ଦଳ ଭଳିଆ ସମସ୍ତେ କିଛି ନା କିଛି ବ୍ୟବସାୟ କରୁଚନ୍ତି। ଅଳ୍ପ ଅଳ୍ପ କରିକି।
ଏଁ ଯା ହୋଉ ସାଙ୍ଗେ କଥା ହେଲି ଭଲ ଲାଗିଲା। ଏତେ ଭଲ ଭଲ କାମ କରୁଚନ୍ତି କହିଲେ ଜଣେଇଲେ ଆଉ ଜାଣିଲୁ। ଆଉ ଏମିତି ହୋଉ କେବେ ଫାଙ୍କା ହେଲେ ମୁଁ ଆପଣଙ୍କ ସାଙ୍ଗେ କଥା ହେବି ଆଉ ବୋହୁତ କଥା ଜାଣିବାର ଅ ଛି ଆଚ୍ଛା ଆପଣଙ୍କଠାରୁ।
ନିହାତି ଆପଣ କେତୋବୋଳେ ବି କରିବେ ମୁଁ ଆପଣଙ୍କ ଅପେକ୍ଷାରେ ରହିଲି।
ଆଉ ଏବେ ରଖୁଛି ପ୍ରଣାମ।
ପ୍ରଣାମ।